ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ ମୁଁ କହିଲି କଣ କରୁଥିଲ କି ଭାଇ।
ଏଇ ବସିଥିଲି ଏବେ ଆଉ।
ଓହୋ ଆଉ ତମ ଆଡେ ଏବେ ରଜ ତ ପାଖେଇ ଆସିଲାଣି ଆଉ ତମ ଆଡେ କେମିତି କଣ ସବୁ କରୁଚ।
ରଜ ତ ଆସିଲାଣି ପାଖେଇ ଯେ ଆମର କଣ କହିଲ ସବୁ ବର୍ଷ ଯୋଉ ଦୋଳି ଫୋଳି ପଡ଼େ ଗଲେ ଆମର ଆଗରୁ ସବୁ କାଠ କିଣା ହେଇଛି ମାନେ କିଣା ହେଇଛି ବୋଲି ସବୁ ସାଇଜି କରି ଥୁଆ ହେଇଛି। ତ ଏଥିପାଇଁ ଏବେଠୁ ଆମର କିଛି ଷ୍ଟାର୍ଟ ହେଇନି ରଜ ଦିତିନି ଦିନ ପୂର୍ବରୁ ଆମର ସବୁ ଷ୍ଟାର୍ଟ ହୁଏ ତ କଂପ୍ଲିଟ୍ ଟି ହେଇଯାଏ ଆମର ଏତେ ଆଗୁରୁ ଷ୍ଟାର୍ଟ ହୁଏନି।
ଓହୋ।
ହୁଁ।
ଆଉ ମାନେ କଲେକ୍ସନ କେମିତି କଣ କରୁଚ, ସବୁ ମାନେ କଣ କଣ ତୋଳି ପକଉଚ?
କଲେକ୍ସନ ତ ଆମର ସେମିତି। ଗୋଟେ ଝିଅ ଯାହାର ତାଠୁ ଦୁଇଶହ ଟଙ୍କା ଆଣା ହଉଚି, ଜଣଙ୍କା ଯାହାର। ତିନି ଜଣ, ଚାରି ଜଣ ଅଛନ୍ତି ସେଇ ଦୁଇଶହ ହିସାବରେ ଆସୁଚି। ଆଉ ଯାହାର ଯିଏ ବାହା ହେଇକି। ପଳେଇଚନ୍ତି ତାଙ୍କଠୁ ଏମିତି ପାଞ୍ଚଶହ ଆଣା ହଉଚି, କଲେକ୍ସନ କରାହଉଚି ଗାଁ ଲୋକ ବି ଏଥିରେ ରାଜିଅଛନ୍ତି ଦଉଚନ୍ତି। ଆଉ। ଦୋଳି କଣ ଆମର ତିନି, ଚାରି ବର୍ଷ ତଳେ ଯୋଉ ଫାଷ୍ଟ ରଜ ହେଲା ତିନି, ଚାରି ବର୍ଷ ତଳେ ଆମର ଷ୍ଟାର୍ଟ ହେଲା ଆଗୁରୁ ହଉନଥିଲା ତ। ତିନ, ଚାରି ବର୍ଷ ଷ୍ଟାର୍ଟ ହେଲା। ତ ସେଠି ଆମର ସବୁ କିଣା ହେଇଥିଲା କାଠ ପୁରା ଭଲ ଭଲ ମୋଟା ମୋଟା ସବୁ କିଣା ହେଇଥିଲା ତ ସେଇରା ସବୁ ଅଛି। ରଜ ସରିଲା ପରେ ଆମର ହେଟା ଗୋଟେ ଘର ଅଛି ତ ସେଠି। ଥୋଇ ଦିଆ ହୁଏ, ରଜ ଯେବେ ପୁଣି ଆର ବର୍ଷ ହୁଏ ତ ଆଣିକି ପୁଣି କରାହୁଏ। ତ ସେଥିପାଇଁ ଆମର ଯେମିତି ଗୋଟେ ଗୋଟେ ଜାଗାରେ ବହୁତ ଆଗରୁ ଷ୍ଟାର୍ଟ କରିଦିଅନ୍ତି ଦଶ ଦିନ ଆଗୁରୁ ତ। ଆମର କଣ ପାଇଁ ଏତେ ଜଲଦି ଷ୍ଟାର୍ଟ କରିବୁ କାହିଁକିନା ଆମ ସବୁ ଜିନିଷ ସେଟ୍ ଅଛି ନା। ତ ଆମେ ଏତେ ଜଲଦି ଷ୍ଟାର୍ଟ କରୁନା ଠିକ ରଜ। ଦି, ତିନି ଦିନ ଥିବ ଆମେ ଷ୍ଟାର୍ଟ କରିଦଉ ତ ରଜ ଦିନ ଆମର କଂପ୍ଲିଟ ହେଇଯାଏ। ରଜ ପୂର୍ବ ଦିନ ରାତିରେ ସବୁ କଂପ୍ଲିଟ ହେଇଯାଏ କାମ।
ଓହୋ।
ହଁ।
ଆଉ, ମାନେ ତମର ଯୋଉ କାଠ ସବୁ ଯୋଉ ଦୋଳି କରିକି ରଖିଦେଇଚ? କାଠ ଉଇ ଲାଗୁନି?
ନାଇଁ ନାଇଁ, ସେଇଟା ଅଛି ଭଲରେ ଅଛି ମଝିରେ ମଝିରେ ଦେଖା ହୁଏ। ଏମତି ସବୁ ନୁହେଁ କି। ଦିଆହବ ପୁରା ବର୍ଷ ସାରା, ତା ଆର ବର୍ଷ ଦେଖିବ ସେମିତି ନୁହେଁ ଆମର ଯୋଉଠି ଅଛି ସେଇଟା। ମାନେ ଗୋଟେ ଘର କ୍ଲବ ଘର ଟାଇପର ତ ସେଠି ଲୋକ ବସାଶୁଆ ବି କରନ୍ତି। ତ ସେଇରା ଏମିତି। ଉଇ ଲାଗେନି ଦେଖା ଟିକେ ଟିକେ ଦେଖା ହୁଏ।
ଓହୋ, ତାହେଲେ ମାନେ ଭଲସେ ସୁରକ୍ଷିତରେ ରଖିଚ ଆଉ।
ହଁ, ଭଲସେ ଅଛି କାଇଁ ହଇରାଣ ହବୁ ସବୁ ବର୍ଷ ପୁଣି ଖୋଜିବୁ ଯାଇଁକି।
ଓହୋ, ସେଇଆ ଆମର ତ ଏଇ ବର୍ଷଠୁ ମାନେ। ଆର ବର୍ଷଠୁ ଷ୍ଟାର୍ଟିଂ ହେଇଚି ଆର ବର୍ଷଠୁ ଆମର। ଯୋଉ ବାହା ହେଇଚନ୍ତି ଯୋଉ ଝିଅ ଦି, ଚାରି ଜଣ ମାନେ ସେମାନେ ଏଇଟା ଷ୍ଟାର୍ଟିଂ କରିଥିଲେ। ତ ସେମାନେ କଣ କଲେ ନା ଅଧା ରୁ ଛାଡିଦେଲେ ମାନେ ଯେମିତିକି। ଆ ଧର ଗୋଟେ। ଘରଟେ ତିଆରି ହଉଚି ଯୋଉ ମିସ୍ତ୍ରୀ ଟାକୁ ଆମେ ଧରିଚୁ ସେ ମିସ୍ତ୍ରୀ ଟା ଯେମିତି ମାନେ ଅଧାରୁ ବନ୍ଦ। କରିଦେଲେ ଆମେ ଯେମିତି ଚୁପ ହେଇକି ବସି ପଡନ୍ତି କିଛି କରି ନ ପାରନ୍ତି। ସେମତି ତ ସେମାନେ ଅଧାରୁ ଛାଡିଦେଲେ। ତ ଆମେ ଆର ଥର ଆଉ କିଛି କରିପାରିଲୁନି ଏମିତି ସର୍ଟକଟ ରେ ଆମେ କରିଦେଲୁ। ତ ଏଇଥର ମାନେ ପୁରା ଭଲସେ। ଆମେ ପ୍ରଥମେ ସବୁ ଝିଅ ମାନେ ଯେତିକି ଅଛୁ। ଆମେ। ଅଛୁ ବୋଧେ। କୋଡିଏ, ପଚିଶ। କୋଡିଏ, ପଚିଶ ଛୁଆ ଅଛୁ। ତ ଆମେ ସବୁ କଣ କଲୁ ମୁଣ୍ଡ ପିଛା ମାନେ ଧର ତମ ଘରେ ଚାରିଜଣ। ଆମ ଘରେ ଦି ଜଣ କିମ୍ବା ଆଉ ଜଣଙ୍କ ଘରେ ଜଣେ। ଜଣେ ଯେତିକି ଦବ ଚାରି ଜଣ ବି ସେଇ ଦୁଇଶହ, ଦୁଇଶହ, ଦୁଇଶହ ଦେବେ। ଧର ଆମର ଜଣଙ୍କ ପାଇଁ ହେଇଚି ଦୁଇଶହ, ଆମ ଘରେ ଛଅ ଜଣ ଅଛନ୍ତି ଆମେ ଦୁଇଶହ ଦୁଇଶହ ବାରଶହ ଟଙ୍କା ଦବୁ। ତ ଏମିତି କରିଦେଲୁ, ଆଉ ଯୋଉମାନଙ୍କ ଘରେ ଝିଅ ନାହିଁ ଧର। ମୋ ବଡ ବାବାଙ୍କ କଥା ମୁଁ କହୁଛି ତାଙ୍କର ମୋ ଦେଇ ବାହା ହେଇ ଛି ତ ତାଙ୍କ ଘରୁ ଅଣାହବ ପାଁ ଶହ ଟଙ୍କା। ଘର ପିଛା ମାନେ ଯୋଉ ଯୋଉମାନେେ ଝିଅ ଦେଇଛନ୍ତି ତାଙ୍କ ଘର ଛାଡି ଦେଇକି ଅନ୍ୟମାନାନଙ୍କ ଘରୁ ପାଁଶହ ଟଙ୍କା। ଅ ତାପରେ ଏମିତି କରିକି ଗୋଟେ କଲେକ୍ସନ୍ କରିଛୁ ଆମର ଦୋଳି କାମ ନାଣ୍ଟି ନାଇଣ୍ଟି ପରସେଣ୍ଟେ ସରିଗଲାଣି ଆଉ ଯାହା ଯେତିକି ଅଛି ସେ ପଟା ଟା କେବଳ ସେ ଲଗେଇନାହାନ୍ତି ଏଇଥିପାଇଁ ସେ ଲଗେଇଥିଲେ ଆମେ ଆଜି ତାଙ୍କୁ କହିକି ଖୋଲିଦେଲୁ କାହିଁକି ନା ଯେହେତୁ ରଜ ହେଇନି ତମେ ହଉଛି ଆଉ ମାନେ ଆମେ ଦୋଳି ଟା ଲଗେଇଦବୁ ଛୁଆ ଆସି ଖେଳା ଖୁଳି କରିବ ସେଇଥିପାଇଁ ମାନେ ଆମେ ଟିକେ କରିନୁ ଦୋଳିଟା। ସେଇଥିପାଇଁ କରିନୁ ଯେ ଦେଖିଆ କାଲି ଉଁ ମିସ୍ତ୍ରୀ ମାନେ ଆସିଲେ ଦେଖିଆ କଥା ହେଇ କଣ କହିବେ ଆଉ।
ହଁ ଏବେଠୁ ବି କରିକି କଣ ଆହୁରି ତ ରଜ ରହିଲାଣି ଛଅ ଦିନି କି ପାଞ୍ଚ ଦିନି ପାଖାପାଖି ରହିଲାଣି। ତ ଏବେଠୁ କରିବ କାହିଁକି ଦି ଦିନି ଥିବ କରିବ ଭଲ ଏବେଠୁ ଛୁଆ ଦୋଳି ଖେଳିବେ ପଡି ପୁଡା ଯିବ କଣ କାହିଁକି ନା ଏବେ ତ ସେଠି କେହି ନଥିବେ ନା ତ ଦୋଳି ଦେଖିଲେ ଛୁଆଙ୍କର ମନେ ରହିବନିଏ କିଏ ଯାଇ ଖେଳିଦବ।
ହଁ।
ଯିବେ କାହିଁକି ଏତେ ଟେନ୍ସନ୍।
ଓହୋ। ଯେ ମାନେ କଣ କହିଲ ମୁଁ କହୁଥିଲି ଯୋଉ ମାନେ ମାନେ ଯୋଉ ଦୋଳିଟା ହେଲା ଯଦି ଆମେ କାଠ ଟାକୁ ଯୋଉ ହଉଛି ମାନେ ମାନେ ଧର ଦୋଳିଟା ବନେଇ ଦେଇକି ହେ ମିତି ରଖିଦେଲେ ଉଇ ଲାଗିଛ ନା ତାକୁ ଦୋଳିରେ କଲର କରିବାକୁ ପଡିବ?
ଦୋଳିଟା କଲର କରିଦେଲେ ଭଲ ଉଇଟା ଲାଗିବନି କାହିଁକିନା କଲରଟା ଅଛି ନା ତ କଲରଟା ସଡନ୍ ଉଇ ଲାଗେନି ନା କା ଠଟାରେ ଲାଗିଯିବ ତ କଲର୍ କରିଦେଲେ ଭଲ ଆମର ତ ସବୁବେଳେ କଲର୍ କରିଦିଆହୁୁଏ।
ହ
କଲର କରିକି ହିଁ ରଖା ହେେଇଛି।
ଓହୋ।
ହୁଁ କାଠଟା
ହଁ ଯେ ମୁଁ ସେଇଆା ମାନେ ମୋ କହିଆ ମତଲବ୍ କି ଆମେ ବି ସେମିତି କଲେ ଭଲ ହବ ନା।
ହୁଁ।
ଆମେ ଯଦି କାଠଟାରେ କଲର୍ ମାରିଦବୁ ଆଉ ଉଇ ଲାଗିବାନି ଆଉ।
ହଁ ହଁ।
ଓହୋ ଆଉ ତମର ମାନେ କେତେ କଣ କଲେକ୍ସନ୍ ହେଲାଣି ନା ଏବେ କିଛି କଲେକ୍ସନ୍ କରିନି?
କଲେକ୍ସନ୍ ଏବେ ହେଇନି ରଜ ଦି ତିନି ଦିନି ପୂର୍ବରୁ କଲେକ୍ସନ୍ ହବ ଅଛି ଟାଇମ ତ। କାଠ ତ ସବୁ ଅଛି ଆମର ଅଧିକ ମାନେ କଣ କହିଲ କଷ୍ଟ କରିବା ଦରକାର ନାହିଁ କାହିଁକିନା ସବୁ ଜିନିଷ ଅଛି। ତ ସେଥିପାଇଁ ଏତେ ଟେନ୍ସନ୍ ଏବେଠୁ ନାହିଁ ଦି ତିନି ଦିନି ଥିବ କଲେକ୍ସନ ହବ ଆଉ କଣ
ତମ ଆଡେ ପା କଣ ମୀନା ବଜାର ପଡେ ନା କଣ?
ହୁ ଆମର ଟିକେ ବଡ ଆକାରରେ ହୁଅ। ହୁଏ ମାନେ ବହୁତ୍ ଭଲସେ ସବୁ ପଡେ ଦୋକାନ ଫୋକାନ ବି ବହୁତ୍ ପଡେ ଆଉ ଦୋଳି ବି ବହୁତ୍ ସାରା ହୁଏ ଟିକେ ବଡ ଆକାରରେ ହୁଏ ଆଉ ନାଚ ଗୀତ ବି ହୁଏ ତା ପରେ ଡ୍ୟାନ୍ସ ହୁଏ ପ୍ରାଇଜ୍ ହୁଏ ଖେଳ ହୁଏ ସବୁ ହୁଏ ଆଉ।
ଆମର ବି ସେଇୟଆ କରୁଛୁ ହେଲା। ମାନେ କଣ କହିଲ କଣ ଗୋଟେ ତିନି ଜଣ ଆମର ତିନି ଦିନି ରଜ। ତ ତିନି ଦିନରେ ଆମେ ତିନିଟା ଫାକ୍ସନ ରଖିଦେଇଛୁ ଫାଷ୍ଟ ଦିନ ଧର ଗୀତ ହେଲା। ସେକେଣ୍ଡ ଦିନ ନାଚ ହେଲା ଥାର୍ଡ ଦିନ ଆମର ମଡଲିଂ। ୟକପ୍ ଏରା ସବୁ ଆମେ କରିବାର ମାନେ ପ୍ଲାନିଂ କରିଛୁ ଯୋଉ ଛୁଆ ବି ଇଣ୍ଟଷ୍ଟେଡ ଥିବେ କରିପାରିବେ। ଆମର ଯୋଉ ମା ମାନେ ଅଛନ୍ତି ଆମେ ତ ଖାଲି ଏମିତି ଝିଅ ମାନଙ୍କ ପାଇଁ ରଜଟା ନୁହଁ ନା ମା ମାନଙ୍କ ପାଇଁ ବି ତ ହବ ନା? ତ ମା ମାନଙ୍କ ପାଇଁ ଆମର ସବୁ ଅଛି ଖେଳ ଅଛି ହୁଳୁ ହୁଳି ଯୋଉ ପକେଇବା। ଆଉ ଶଙ୍ଖ ଫୁଙ୍କିବା ଗୁପୁଚୁପୁ ଖାଇବା। ଦେଖିଆ କିଏ କେତେ ଖାଇପାରୁଚଛି କଣ ଆଉ ଏଇଟା ଗୋଟେ ଲାଗିବ ସବୁ କଣ୍ଟେଷ୍ଟିକ ମେଉଜିକ ଚେୟାର। ଅଛି ବାଟି ଚାମଚ ଏମତି ସବୁ ଅଛି ବହୁତ ସାରା ଗେମ୍ ଆମେ ସବୁ ଆଜି ରଖିଛୁ। ଆଜି ସବୁ ମାନେ କଥା ହଉଥିଲେ କି ମାନେ କୋଉ ଗେମ୍ ମାନେ ଜଣଙ୍କା ତିନିଟା ଗେମ୍ ଏମିତି ହେଲେ ତ ସମସ୍ତେ ସବୁ ଗେମ୍ ନେଛ ସବୁଥିରେ ଫା ସେକେଣ୍ଡ ଥାର୍ଡ଼ ହେଇଯିବେ ଆଉ ଅଲଗା ଲୋକଙ୍କୁ ମିଳିବନି ମାନେ କରିବା ପାଇଁ ମିଳିବନି। ତ ମୁଁ ସେଆ ଭାବୁଛି କି ହଉଛି ଯୋଉ ସେମିତି କରିବା ପାଇଁ ଆଉ ଆଉ ତମ ଆଡେ ମାନେ କଲେକ୍ସନ ମାନେ ଗାଁ ଗାଁ ରୁ କେତେ ଆଣୁଛ ଜଣଙ୍କା ଘରୁ?
ଘରୁ ତ ସେମିତି ଯାହାର ଝିଅ ଥିବ। ଯୋଉ ଯେତେ ଜଣ ଝିଅ ତାଙ୍କର ତିନି ଜଣ ଯାହାର ଅଛି ତାଠୁ ଛଅଶହ ଟଙ୍କା ଆସିବ। କି ଯାହାର ବାହା ହେଇ ସାରିଲେଣି ତାହେଲେ ସେ ପାଞ୍ଚ ଟଙ୍କା ଦେବେ ଖୁସିରେ ବି ସେ ଅଧିକ ଦେବେ ତ। ମନା କିଏ କରିବ ତ ଏମିତି ଯିଏ ଖୁସି ରେ ଯାହା ଦଉଛି ସେମିତି ଅଧିକ କିଛି ନାହିଁ।
ଓହୋ। ଆମର ସେମିତି କରିଦେଇଛୁ ଯେ ଅଧା ତ ଲୋକ ଦଉନାହାନ୍ତି। ଦେଲେ ଖୁସି ଲାଗନ୍ତା କିନ୍ତୁ ଅଧା ଦଉନାହାନ୍ତି ବା। କହୁଛନ୍ତି କାଲି ଦେବେ ଆରେ କାଲି ତମେ କାଲି ଦେବ ଆମେ କାଲି ହାତେ ଅପେକ୍ଷା କରିଥିବୁ କି?
ହୁଁ ଲୋକ ସେ କହିବେ ଆଉ ଲୋକଣ କହିବେ ଲୋକ ଆଉ କଣ ସେମିତି ସବୁବେଳେ ପଇସା ଟା ଦେଇଦେବେ ପାଇଁ ଲୋକ କହିବେ
ଆମେ ତଥାପି ଚାରି ପାଞ୍ଚ ଥର ଭଳିଆ ଗଲୁଣି।
ହୁଁ ହୁଁ।
ଆଉ ମାନେ ହଉଛି ତମ ଘରକୁ କିଏ କ କୁଣିଆ ମତ୍ର ଆସିବେ ନା ନାଇଁ?
ସେମିତି ତ ଏ ଠିକ ଜାଣିନି ଆସନ୍ତି କିନ୍ତୁ ଏବେ କଣ ସମସ୍ତଙ୍କର କାମ ବଢ଼ିଗଲାଣି। ତ ଆଉ ଆଗ ଭଳିଆ ଯେମିତି ଆଗରୁ ସମସ୍ତେ ଆସନ୍ତି ସମସ୍ତେ ସମସ୍ତଙ୍କ ଘରକୁ ଯାଆନ୍ତି ତ ସେମିତି ତ ଆଉ ହଉନି। ବୁଟ ଆସୁଛନ୍ତି ଆଉ।
ଓହୋ। ଅ ଆମର ଆମର ସବୁ ମାଉସୀ ଆରିକା ସବୁ ଆସିବେ ବୋଲି ମୁଁ କହିଦେଇଚି। ହଁ ତାଙ୍କୁ ସବୁ ମୁଁ ଆଜି ସବୁ କହିଦେଇଥିଲି ମୁଁ କହିଲି ତମେ ମାନେ ସବୁ ଆସିବ। ଏ ରଜ ଟା ହଉଛି ତମ ଆଡେ ହଉନି ତମେ ଆସିବ ଟିକେ ଦେଖ ଦେଖିକି ଯିବ ନା ଆଉ ସେ ଜେଲ ବାହାରେ ରହୁଛନ୍ତି। ସେଇଥିପାଇଁ ମୁଁ କହିଛି ଦେଖିଆ ସିଏ କଣ କରୁଛନ୍ତି ଆଉ।
ହୁଁ ହୁଁ ଯାହାହେଲେ ଆସିବେ ବୁଲି ବୁଲାକି ଗୋଟେ ଯିବେ। ଖୁସି ବର୍ଷକୁ ଥରେ ଆସୁଛି ଏ ଟିକେ ଏମିତି କିଛି ନାହିଁ।
ହଁ ପା ନାଇଁ ସେୟା ଯେ ଦେଖିବା ସେ ଆମ ଛୁଆ ମାନେ ପାଠ ପଢୁଛନ୍ତି ତ ଦେଖିବା ଆଉ କଣ ହଉଛି ଆଉ।
ହୁଁ ହୁଁ।
ମୁଁ କହିଦେଇଛି ସିଏ ତାଙ୍କ ଖୁସି ସିଏ ଆସିବେ ନ ଆସିବେ।
ସେଇଟା ତ ଆଉ ଆଦ ଭଳିଆମିତି ଲୋକ ଆସୁଥିଲେ ଖୁସିରେ ସେବେ ତ ଏମିତିଆ ଖଛ ହଉନି ଆସ ଆସୁନାହାନ୍ତି ପ୍ରାୟ ତଥାପି ଯିଏ ଆସୁଛି ଆସୁଛି ଆଉ।
ହଁ। ମାନେ ତମର କାହାକୁ ଫୋନ କରିକି ଡ଼ାକିଛ ନା ଡ଼ାକିନ କାହାକୁ?
ଡକେଇ ଦିଆ ବୋଲି ରଜ ହୁଏ ରଜ ଦି ଦିନ ପୂର୍ବରୁ ଏମିତି ଫୋନ କରି ଡାକିଦବ ରଜ ହଉଛି ଆସିବ। ଆସିବା କଥା ଯିଏ ଆସିବ ଆଉ ଯିଏ ନ ଆସିବ ତାକୁ କଣ ବାଧ୍ୟ କରିହବ କି।
ହଁ ତମ ଗାଁ ରେ ତ ମୋ ଦେଇ ବି ବାହା ହେଇଛି। ଆ ସେପଟ ହେଇପଟ ସାଇଡ୍ ରେ ସେଇ ବାହା ହେଇଛି ଆ ସିଏ ବି ଆମକୁ ଡାକେ ନାଇଁ ମୋ ଆମେ କଣ ଯିବୁ। ଆଉ ଏପଟେ ତ ଆମର ତ ଏପଟ ଏରିଆରେ ଆମେ ବି ଯଦି କରିବୁ ଏଇନା ମାନେ ଇଏ ହବ। ଆଉ ଯଦି ଯେ କେମିତି ଆମେ ଯିବୁ ଏପଟ ଏରିଆକୁୁ ଯାଇପାରିବୁନି।
ଉଁ ହୁଁ।
ତମର ଅଲଗା ଦୋଳି ଆଣିକି ପକା ଏଇ ଯୋଉ ବେଲୁନ୍ ଫେଲୁନ୍ ଦୋଳି ଆଣିକି ପକାଅ ନା?
ହଁ ହଁ ହଁ ସବୁ ପଡେ ଆମର ହାତ ତିଆରି ଦୋଳି ବି ପଡେ। ଆଉ ଅଲଗା ଦୋଳି ବି ଆସିକି ପଡ଼େ ବେଲୁନ ଦୋଳି ହଉ ଅଲଗା ଦୋଳି ଯେଉ ଯାତ୍ରାରେ ଯୋଉ ଦୋଳି ପଡ଼େ ସିଏ ବି ଆସିକି ପଡ଼େ।
ଓହୋ ଆମର କଣ ହୁଏ କହିଲ ଉଁ ହଉଛି ଏଇଟା ଯେହେତୁ ଆମେ ଫାଷ୍ଟ ବର୍ଷଟା କରୁଛୁ ସେଇଥିପାଇଁ ମାନେ ଅ ମାନେ ହଉନି ଆଉ ମାନେ ଫାଷ୍ଟ ବର୍ଷ ଟା ଯେହେତୁ କରୁଛୁ ଗୋଟେ କରିବା ପାଇଁ ଇଏ ହଉଛି ଆଉ।
ହୁଁ ହୁଁ ହଉ ଠିକ୍ ଅଛି ଆଉ।
ହୁଁ। ଯୋଉ ଆଉ ହଉ ତାହେଲେ ମୁଁ ରଖୁଛି ମୁଁ ପଛଟେ କେବେ ଦେଖିବା ଫ୍ରି ହେଲେ କଲ୍ କରିବି ଆଉ।
ହଉ ହଉ ହଉ ଠିକ୍ ଅଛି।